ହ୍ୟାଲୋ ସାଙ୍ଗ କଣ କରଚ?
ଏଇ ବସିଛି। ଆଉ ତମେ କଣ କରୁଚ ତମର ଟିଫିିନ ବିଫିିନ ସରିଗଲାଣି?
କଣ?
ମୁଁ କଇଲି ତମର ଟିଫିନ ସରିଗଲାଣି?
ନା ନା ଏଇ ହଉଚି ବରା ବା ଆଣିଥିଲା ଭଉଣୀ ଖାଇବି ସେଗୁରା ବ ବରା ସିଙ୍ଗଡା ଆଉ କଣ।
ଆଚ୍ଛା ମତେ ଆଜି ମୁଁ ଏବେ ଆଇସ୍କ୍ରିମ୍ ଖାଇକି ବସିଛି ମତେ ସେ ଆଇସ୍କ୍ରିମ ବହୁତ ଭଲ ଲାଗେ ଯ ଦଶ ଟଙ୍କିଆ ବାଲା ଅମୁଲ ର କନ୍ ନଥାଏ। ବ୍ଲୁ କଲର୍ ଜରିରେ ଆସେ ମୋତେ ସେଇଟା ବହୁତ ଭଲ ଲାଗେ।
ମୁଁ କାଲି କରିଥିଲି ସାଣ୍ଡିୱିଚ ଆଉ ଟିକେ ଥିଲା ମୁଁ କିଲି କରିଦବି ମମୀ କହିଲି ନା ଥାଉ ଆଜି ବରା ନେଇଆଶ୍। ।
ଆଛା ଆଉ ତମର ଦେହ ଏବେ କେମିତି ଅଛି ଭଲ ଅଛି ନା।
ହୁଁ ଭଲ ଅଛି ଏବେ।
ତମର ଯୋଉ ଦେହ ଖରାପ ହେଇଥିଲା କୁହ ନା ତମ ମାଉସୀ ଯିଏ ହେବେ ସେ ଆମକୁ ପୁରା ଡରେଇ ଦେଲେ ମୁଁ ମୋର ଅଧା କରି ଦଉଡ଼ିଛି ମାଉସି ଘର କୁ।
ହଁ ତୁ କମ ତୁ କହନା ମୋର କେମିତି ହେଇଥିଲା ଲୋ।
ହଁ ପା ସେ ଆହୁରି ଡ଼ରେଇ ଦେଇଥିଲେ ମୁଁ ମୋର ଅଧା ଭାଜି ମୋ ଭଉଣୀ ରୁଟି ଉଟି ସବୁ ଛାଡି ଦେଇକି ଆମେ ମାଉସୀ ଘର ପଡିଛି ବୁଝିବା ପାଇଁ ଖବର। ସମସ୍ତେ ପୁରା ସକ୍ ହେଇଗଲେ ତାପରେ ଯାଇ କଲ୍ ବଲ୍ କଲେ।
ଆରେ ମୁଁ ଗଲି ଚଣ୍ଡିଖୋଲ ଫାଷ୍ଟ ନାଇଁ ସକାଳୁ ସକାଳୁ ନା ମତେ ଏମିତି ତିରେ ଏମତି ହେଲା ମୁଁ କହିଲି ହ ମମି ମୁଁ ଏମିତି ହୋଉଛି କେତେ ଦିନ ଟାଇମ ନେବି ଆରେ ଆଗରୁ ବି ବେଳେ ବେ ଲାଗି ମୁଁ କହେ ନମାଲ ନ କନ ସେଠିକ ନେଇ ଏ ଠିକ୍ ହେଇଯିବ। ମତେ ଭଲ ଲାଗିଲା ମୋ ମମି ଯିବା ଟିକେ ମେଡିକାଲ। ନେଇକି ଆସିବୁ କି ମେଡ଼ିସିନ୍ ମମି ହଉ ଯିବା ସକାଳୁ ଆମେ ନେଇକି ଆସିଲୁ ମେଡ଼ିସିନ୍। ଖାଇଥିଲି ମୁଁ ମୋ ସାଙ୍ଗମାନେ ଆସିଗଲେ ପୁଣି ଟିକେ ବିଜି ହେଇଗଲି ପୁଣି ଗୋଟେ ପାଖାପାଖି ମୁଁ ଫ୍ରି ହେଇକି ହା ମ ସେମିତି ଲାଗିଲା ବହୁତ ବହୁତ ଜୋରେ ଟିକେ ମତେ କିଛି ଭଲ ଲାଗିଲାନି। ଏମିତି କାନ୍ଦିବ ପକେଇଲି ପୁରା ମମି କହିଲେ କି ଏବେ ତ ଚଣ୍ଡିଖୋଲ ଯିବା ଏବେ ତ ଖୋଲା ହେଇନଥିବ। ଯୋଉ ଦାସ ମେଡିକାଲଟା ଆମେ ଆଉ ଟିକିଏ ପରେ ଛଅ ସନ୍ଧ୍ୟା ଯିବା ମୁଁ କେମିତି କଷ୍ଟମଷ୍ଟରେ ନିଦ ଟିକେ ଆଇଲା କାନ୍ଦି କାନ୍ଦି ଟିକେ ଶୋଇଗଲି।
ହଁ ହଉଥିଲା ଗମେ ମାନେ ପେଟ ପେଟ ମଡୁଥିଲା ନା କଣ ହଉଥିଲା?
ନା ନା ନିଃଶ୍ୱାସ ପ ପଶୁ ନଥିଲା। ଆସ୍ ଥ ମଁ ଆ ତ ମା ଟା କେମିତି ହୁଏନା ସେମିତି ନିଶ୍ୱାସ ଯିବନି ହାତ ଗୁଡା ହାତ ଗୁଡ଼ ଝିମଝିମ ହେଇଯିବ ମୁଣ୍ଡ ବୁଲିବ। ଆ ପୁରା ନିଶ୍ଵାସ ଯିବନି କିନ୍ତୁ କେମିତି ଲାଗିବ ହୁଁ।
ମା ଲୋ ମୁଁ ଏ କେବେ ଏମିତି ମାନେ ଜାଣିନି ମୁଁ ତ ଖାଲି ଶୁଣୁଛି ତାପରେ
ଲାଗିବ। ତାପରେ ଏମିତି କେମିତି ହଉଥିଲା ପୁଣି ଦି ମିନିଟ କମିଯିବ ଯଦି ପୁଣି ସେମିତି ହବ ପାଞ୍ଚ ମିନିଟ୍ ପାଇଁ ଏମିତି ହେଉଥିଲା। ତ ଶୋଇଗଲି ଶୋଇ ଉଠିଲା ପରେ ତିନିଟାରେ ଉଠିଲି ମୁଁ ଉଠିକି ଖାଇକି ବସିଲି ମମି କହିଲେ ଭଲ ଲାଗୁଛି ମୁଁ କହିଲି ହଁ ଭଲ ଲାଗୁଛି ଏବେ ଯିବାନି ସନ୍ଧ୍ୟା ଟିକେ ଯିବା। ମେଡିକାଲ ଯିବାର କହିଥିଲୁ ଆମେ। ପୁଣି ମୁଁ ଖାଇ ପିଇ ବସିଛି ତ ଅଧଘଣ୍ଟା ହେଇଛି କି ନାହିଁ ପଣି ସେମିତି ଲାଗିଲ ବହୁତ ଜୋର ସେ ମୁଁ ପୁଣି । ସେପାକୁ ଗଲୁ ସେତିନିଟା ବେଳେ ଗଲୁ। ତିନିଟା ଚାରିଟା ବେ ପାଖାପଖି ଗଲୁ ଆମେ ତାପରେ ସେଠି ମେଡ଼ିସିନ୍ ଦେଲେ ଆମ ସେମିତି ଗଲା ପରଠୁ ସେମତି ହଉଥିଲା ଆମ ଆଗେ ଦି ତିନିଟା ଲୋକ ଥିଲେ। ଆମେ ୱେଟିଂ ପାଇଁ ବସିଛୁ ଆମ ୱେଟିଂ ବି ହେଇ ପାରିଲଣି ଆଉ ହାତ ଗୋଡ ବ ବ ବଙ୍କା ହେଇଗଲା ପୁରା ନିଶ୍ୱାସ ଗଲାଣି ଆଉ ତାପରେ ପୁରା ଥରିଲା। ସେ ପୁଣି ଡକ୍ଟର ପାଖକୁ ନେଇ ଗଲା ପରେ ସେ ଯୋଉ ବି ପି ଚେକ କରନ୍ତିନିି ବି ପି ଯେମିତି ଚେକ୍ କଲି ମୋର ଗୋଡ ହାତ ପୁରା ସବୁ ମୋଡି ହେଇଗଲା ପୁରା ପୁରା ମୋଡି ମୋଡି ହେଇଗଲା। ସେ ପୁଣି ଦି ତିନଟା ଇଞ୍ଜେକ୍ସନ ଦେଲେ ମତେ ଫାଷ୍ଟ କହିଲେ କି ୱେଟିଙ୍ଗ କରିକି ହଁ ଦେଲେ ଇଞ୍ଜେକସନ ଦି ତିନଟା ଦିଟା ଦେଲେ ଫାଷ୍ଟ। ତାରେ କହିଲେ କି ଟିକେ କମିଲେ ଆଉ ଆଉ ଥିଲେ ପୁଣି ଚେକ ପାଇଁ ଆଣିବ ଭିତରକୁ। ଆମେ ପୁଣି ବସଛୁ କମୁନିଆହୁରି ଆହୁରି ବେଶୀ ବେଶୀ ହଉଛି ତାପରେ ପୁଣି ସେ ଆ କି-କହିଲେ କି ଆକୁ ଏଇ ଏମିତି ଥିଲାଣି ଆଉ ମୁଁ ଖୁଡି ଯାଇଥିଲେ ଗୋଟେ ଖୁଡ଼ି ଡରି କାନ୍ଦି ପକେଇଲେଣି ସେ ଦେଖିକି ହାତରେ ବି ବୁଡି ହଉଚି ନିଶ୍ୱାସ ଯାଉନି ମୁଁ ଯଦି କାନ୍ଦୁଚି ସେ ମୋ ମୁଁହ ବଙ୍କା ହେଉଯାଉଥିଲା ଲାଗୁଥିଲା ପାରାଲିସ୍ । ହେଇଯିବ ମରିଯିବି ମତେ ଏମିତି ଲାଗୁଥିଲା ହଁ ପୁଣି ମୁଁ ପାନିକ୍ ବି ହେଇଗଲି ମୁଁ ବେଶୀ ପାନିକ୍ ବି ହେଇଗଲି ଆଉ ବେଶୀ ହେଲା ଆହୁରି କମିଲାନି ତାପରେ ସେ କହିଲେ କି ଆକୁ ଉଁ- ଦିଅ ଗୋଟେ ଉଁ -ଆ ଆଉ କ-କଣ କହୁଚନ୍ତି ସାଲାଇନ୍ ଦିଅ। ସାଲାଇନ୍ ଦେଲା ପରେ ହାତ ଗୋଡ ଥରିଲା ଆହୁରି ଥରିଲି ଖାଲି ମୁଁ କମୁନି ସେମିତି ବକ୍ ବଙ୍କା- ବଙ୍କା ହଉଚି ପୁଣି ସେଇଥିପାଇଁ ମାମୁଁ ଆସିଲେ ବଡ ମାମୁଁ, ସାନ ମାମୁଁ, ଆଈ ଆସିଲେ। ଆସିକି ସେମାନେ ବସିଲେ ଏ ମତେ ଯଉ ମ -ମତେ ସେ ଇଞ୍ଜେକ୍ସନ ଦେଲା ଆଉ ଦେଲା ପରେ ମୁଁ କମିଲାନି ତ ଟୋଟାଲି କମିଲାନି ତାପରେ ବି ତାପରେ ବେଶୀ ବେଶୀ ଆହୁରି ହାତ ଗୁଡା ମୋଡି ମୋଡି ହେଇଗଲା ତାପରେ ମୁଁ ଗଲି ଟିକେ ପରିସ୍ରା ଗଲି ଆସିଲା ପରେ ବି ସେମିତି ହଉଚି ପୁଣି ସା- ବି- ଉଁ- ତା ଭିତରେ ଉଁ- ଗୋଟେ ସାପ ଆସିଗଲା ମେଡିକାଲରେ ହଁ ତାପରେ ସେତିକି ଭିତ୍ ରେ ସେ ଡକ୍ଟର ଆସିକି ଦେଖିଲେ ଯେମତି ଏମିତି ହଉଚି ଆସ ସାର୍ ଦେଖିଲେ ସେ କହିଲେ କି ଆକ୍ କୁ କଟକ୍ ନେଇଯାଅ ବେଶୀ ଆଉ ମୁଁ କିଛି କରିବି ତ ଯାହା
ସେ ପେସ୍ ସ୍ପେଶାଲ୍ ପଇ ଯୋଉ ଜାଗା
କାଁ
ହଁ- ହଁ ତାପରେ ତମକୁ ଯଉଠି କି ନେଇଗଲେ ହଁ ମୁଁ ଜାଣିଚି। ବି ନା କୁହ ନା ମୁଁ ଜାଣିଚି।
ତ ହଁ ଗଲା ପରେ ବି ସେମିତି ହଉଚି କମୁନି ପୁଣି ମେଡିକାଲରେ ମତେ ଅଧଘଣ୍ଟା ବୋଉ ଘଣ୍ଟେ ବସିଲି ଆଉ ଯଉ ଆମ -ଆଡମିସନ୍ ପାଇଁ ଆଡମିସନ୍ ଆମ ଆଧାର କାର୍ଡର କିଛି ନେଇ ଜାଇନୁ ଆମେ ପୁସି ବସିଲେ ଆମକୁ ଘଣ୍ଟେ ସେ ଫାଲତୁ ରେ ବସେଇଲେ ହଁ ତାଙ୍କୁ କଣ କହିଲେ ଆଉ ମୋର ଅ- ଯଉ ପଇସା କଟିବ ଯଉ ଏଥିରେ ଅ -ଆୟୁଷ୍ମାନ କାର୍ଡ ରେ ଆମର ଆୟୁଷ୍ମାନ ନଥିଲା ଖାଲି ଯଉ କଣ ଗୋଟେ କାର୍ଡ ଟା ଆସିଲା ସେଥିରେ ଏମିତି ହେଇକି ଘଣ୍ଟେ ଲାଗିଲା ସେଥିରେ ଆଡମିସନ୍ ପାଇଁ। ତାପରେ ନେଇକି ଅ- ଅକ୍ସିଜେନ୍ ଦେଲେ ଆଉ ଗୋଟେ ଇଞ୍ଜେକ୍ସନ୍ ଦି ତିନଟା ଦେଲେ ତାପରେ ଠିକ୍ ହେଲା। ଟିକେ କମିଲା ହୁଁ।
ହୁଁ। ସେଟା ମାନେ ବହୁତ୍ କମଜୋରି ରୁ ହଉଚି ଆଉ ବଡିରେ ନା ତୁ ଅଛୁ ତ ବଡିରେ ଏତେ ମାନେ ଇଏ ବଡି ମାନେ ବ୍ଲଡ୍ ଟା ଏତେ ଇଏ ନାଇଁ
ଜିନେଟିକ୍ ଏଟା ଥିଲା ଯେ -ଶାଂସ୍ ବିମାରି ସା- ସା -ସାଂସ୍ ର ଯଉ ଏଟା ଏ ଥେଲା ନା ଜେନେଟିିକ୍ ମାମୁଁର ଝିଅ ବଡ ମାମୁଁଙ୍କର ଆଉ ଯଉ ଆର ଆମ୍- ଆଉ ଗୋଟେ ମାମୁଁ ମଝିଆ ମାମୁଁ ନାହାଁନ୍ତି ତାଙ୍କ ପୁଅର ପା ଅଛି।
ଆଛା ହଁ -ହଁ- ହଁ -ହଁ -ହଁ।
ତ ଉଁ- ସେଟା ଜେନେଟିକ୍ ଥିଲା ଆ -ଯେତେବେଳେ ବି ବାହାରିବ ବେଳେବେଳେ ଆଉ ବଡିରେ ଆସିଚି ମାନେ ଜିନ୍ ଟା କେବେ ନା କେବେ ବାହାରିବ ମୁଁ ଥଣ୍ଡା ଫଣ୍ଡା ଖାଉଥିଲି ବେଶି ଆଇସକ୍ରିମ ଖାଉଥିଲି ତ ବାହାରିଲା ଆଉ ଏଇ ଟାଇମ୍ ରେ। ଆଉ ହେଲା ଡକ୍ଟର ଦେଖି କହିଲା କି ପ୍ୟାନିକ୍ ହଉଚି ଆଉ ଷ୍ଟ୍ରେସ୍ ବି ବଢିଯାଇଚି ଆକୁ ଟିକେ କାମଡାଉନ୍ କର ଟିକେ କମ୍ ହବ। ପୁଣି ହେଲା ପରେ ଏମିତି ଉଁ- କିଛି ଟାଇମ୍ ପରେ ଜାଇକି ରାତି ସାରା ଶୋଇନି ମୁଁ। ମୁଁ ଘଣ୍ଟେ ଶୋଇଚି ସାଢ଼େ ତିନିଟା ରୁ ସାଢ଼େ ଚାରିଟା ପର୍ଯ୍ୟନ୍ତ ଉଠନ୍ତ୍- ଘଣ୍ଟେ ଶୋଇଚି ପୁଣି ଉଠିଲା ପରେ ମୁଁ ଗଲି ସ୍କାନିଂ ୱଗେରା ପାଇଁ ଗଲି ଏଇଗୁରା ତ ତ ପାଞ୍ଚ ଦିନରେ ମେ ତେ ଏ ମାନେ ଉଁ- ବ ଟୋଟାଲ୍ ଭଲ ଲାଗୁନଥିଲା ମେଡିକାଲ ରେ ମୁଁ ପାଞ୍ଚ ଦିନ୍ କେମିତି ରହିଚି କହନା କହନା। ଆଉ ମାନେ ମୋର ଯେମିତି ଟିକେ ମୋର ତ ଆଉ ଗୋଟେ ଟେଷ୍ଟ ପାଇଁ ଆସିଲା ଲଙ୍ଗ୍ସ୍ ଟେଷ୍ଟ୍ ପାଇଁ କେମିତି ଇଏ ଅ କିଛି ବି କଂଡିସନ ର ଲଙ୍ଗ୍ସ୍ ର ତ ସେ ବି କହିଲେ କି ସେ ଡକ୍ଟର ମତେ କହିଲେ କି ଏମିତି ଏମତି କରିବୁ ଥଣ୍ଡା ଫଣ୍ଡା ଆଉ ଦୂରରେ ରହିବୁ ଆସ୍ତମା ଅଛି ଆଉ ଉଁ ସେ ମତେ କହିଲେ କି ଏମିତି ହେଲେ ବେଶୀ ପ୍ୟାନିକ ହେଇଗଲେ ନା କଣ୍ଟ୍ରୋଲ ଖୋ ହବନି ଅଉ ଏତେ ଦିନ। ପାରାଲିସିସ ହେଇଯିବ ମୁଁ ତାଙ୍କ କଥା ଶୁଣିକି ଆଉରି ଡରିଗଲି। ତାପରେ ଯୋଉ ମେଡିକାଲ ରେ ଅଛନ୍ତି ମେନ୍ଚେ ଲୋକ କ ତାଙ୍କୁ ଦେଖିକି ତ ଆହୁରି ମୁଁ ଫାଷ୍ଟ ଯାଇଥିଲି। ମତେ ଗୋଟେ ଅଲଗା ଗୋଟେ ପର୍ସନାଲ ରୁ ଦେଇଥିଲା। ତାପରେ ସେକେଣ୍ଡ ସିପ୍ଟିଫ୍ କଲା ପରେ ଆଉ ଗୋଟେ ମେନ୍ଚେ ଲୋକ
ମତେ ସୁ ଶୁଣିକି ମାନେ ଇଏ ଲାଗିଲା ସେତ କହିଲା କି ତମେ ତାଙ୍କୁ ଆଇ ସିୟୁ ରେ ପୁରେଦିଅ ମୁ ସେତେବେଳେ ବହୁତ ଡର ଲାଗିଲା ତାପରେ ମୁଁ ଆସିକି ଇସାର ନମାଜ ପଢିଲା ବେଳେ ମୁଁ ପୁରା ମାନେ
ସେ ରୁମି ନଥିଲା କହିଲେ ଆଇସିୟୁ ପକେଇଦବା ମୁଁ ଡରି ଗଲି ତାଙ୍କ କଥା ଶୁଣିକି ମୁ କଣ ହେଇଗଲି ଏମିତି
ଆଉ ଆଇ ସୟୁ ରେ ଆହୁରି ଲୋକ ଯିଏ ଭଲ ଲୋକ
ନା ଆ ଗୋଟେ ଡହା ଡାଇଲାସିସ୍ ରୁମ ରେ ପ ପକେଇଲେ ସେଥିରେ ସେଇଥିରେ ରହିଲି କମିଲା ମତେ
ହୁଁ
ମୁଁ ଫାଷ୍ଟ ଟାଇମ କେ ମୁଁ ଜୀବନରେ କେବେ ଏମତି ସାଲାଇନ୍ ନେଇନି। ଏକ ତ ସାଇ ଲାନ ସାଇଲା ମୁଁ କିବେ ଫାଷ୍ଟ ଲି ମୁଁ କେବେ ନେ ନି ଏମିତି ସାଲାଇନ୍। ମାନେ ଏମିତି ଯାଇଚି ମେଡିକାଲ ସାଲାଇନ କଥାକହିବ ପଳେ ଆସିବି ମୁଁ ଫେରିକି ପଳା ଆସିବି ମୁଁ ନେବିନି।
ମୁଁ ତ ଯେତେବେଳେ ଛୋଟ ଥିଲି ମାନେ ଏବେ ତ ମୋର ଦଶମ ପର ଠାରୁ ମୁଁ ମାନେ ଗାଧୋଇବା କେଣ୍ଟିନ୍ କର୍ଚି ସବୁୁଡେ ଗାଦୋଉଚି କିନ୍ତୁ ଯେତେଳେ ମୁଁ ସ୍କୁଲ ଟାଇମ ରେ ମୁଁ ମମି ମୋତେ ମୁଁ ଯେତେବେଳେ ଅଷ୍ଟ ନବମ ପର୍ଯ୍ୟନ୍ତ ମୁଁ ମମି ମୋତେ ଆମ ବାଥରୁମରେ ପଶିକି କହିବ ଏତେ ମଡି ହେଇଚି ଗାଧୁନୁ ଇ ସେ ମୁଁ ଗାଧେଇବି ମାନେ ଶନିବାର ରବିବାର ଗାଧେଇବି। ଆଉ ଯଦି ଶୀତଦିନ ଥିବ ସେ ଶନିବାର ରବିବାର ବି ଗାଧେଇବି ମମି ଜବରଦସ୍--' ସେ ଖାଲି ନେଇକି ଯିବେ ଗାଧେଇବା ପାଇଁ ନହେଲେ ମୁଁ ଜମା ଗାଧେଇବିନି। ଆଉ ମେକପ୍ ନାଁ ରେ ଖାଲି ଯୋଉ ମେକପ୍ ବକ୍ସ ର ପାଉଡର ଲଗେଇବି। ପରେ ଯିବା ପାଇଁ ହେଲା ତାପରେ ଲିପଷ୍ଟିକ୍ଟେ ଗୋଟେ ବୋଲଡ କଲର ଲିପଷ୍ଟିକ ଲଗେଇଦେବି ଆଉ କାଜଲ ଗୋଟେ ଯୋଉ ଛୋଟ ପିଲାଙ୍କର କାଜଲ ଥିବ ତାକୁ ସବୁବେଳେ ଲଗେଇବି। ଆଉ ଯେତେବେଳେ ଯାହାର ନୂଆ ନୂଆ ଫେସ ପ୍ରଡ ସବୁ ଆସିବା ମେକପ୍ ସବୁ ସବୁଆଡେ ଖାଲି ବଳିହେମି ସେ କେ ଅ ସବୁବେଳେ ଯୁଆରେ ଯିବା ଧର କିଏ କହିବିେ ଆସନ ଝିଅ ଏଠିିବ ରୁହ ମୁଁ କିବି ଟିକେ ଠିଆ ହେବଁ ମେକଅପ୍ ନେଇକି ସାର ସବୁ। ସବୁଳେ କାଲି ସେଇ ମେକଅପ୍ ପାଉଡର ଲଗଉଥିଲି ମେକପ୍ ନାଁରେ କିଛି ଆସୁନଥିଲା ସେତେବେଳେ।
ହୁଁ।
ଆଉ ଜମା ଗାଧେଇବିନି ସେତେବେଳେ ମତେ ଯେତେବେଳେ ଖରା ଦିନ ଆସେ ମତେ ପୁରା କନ୍ଟିୟୁ ମାନେ ମୋର ଷଷ୍ଟ ସ୍କାସ୍ ରୁ ମତେ ସବୁବେଳେ ମାନେ ଯେ ବେଳେ ଆସିଡିଟି ଦିନ କିମ୍ବା ଝାଡ଼ା ବାନ୍ତି ଦିନ ଆସିବ ମତେ ପୁରା ପକା ଆମ ଘରେ ସବୁ କାହାକୁ ହଉନ ହଉ କିନ୍ତୁ ମତେ ହବ ମୁଁ ଗା ଦେଉନଥିଲି ମୋ ପେଟ ସବୁବେଳେ ଗରମ ରହୁଥିବ ସେଥିପାଇଁ ମୋତେ ସବୁ
ଏତିକି ବି ବେଶୀ ଆମ ଘରେ ଯଦି ବି ସମସ୍ତଙ୍କୁ ସମସ୍ତେ ଉମ୍ ମାନେ ପଡିଥିବେ କାହାର ପେଟ କାଟୁଥିବ କାହା ହଁ ହ ମତେ କିଛି ହବନି ଏମିତି କେତେ ବର୍ଷ ପରେ ଲକ୍ଡାଉନ ପୂର୍ବରୁ ଲା ମୋ ଘରେ ସମସ୍ତେ ସମସ୍ତଙ୍କ ଦେହରେ ହେଇଥିଲା ମୋର ହେଇନଥିଲା ଏମ୍ତି କେତେ ଥର ହେଇଛି ମତେ ହବନି। ମୋର ଇମ୍ୟୁ ସିଷ୍ଟମ ଭଲ ମାମୁ ଦିଦି ମାନେ ନା ସେମାନେ ତାଙ୍କ ଜର ହେଇଥିବ ସେ ଶୋଇଥିବେ। ଖାଇବେନି ଦି ଦିନ୍ ପର୍ଯ୍ୟନ୍ତ ଶୋଇଥିବେ ମୁଁ ବୁଲିବି ମୋର କିଛି ନୁହଁ ମତେ ଜୋଉଟା ବୋହୁତ୍ କମ୍ ହୁଏ। ସେ ସବୁ ବର୍ଷେ ଦି ବର୍ଷ ଧରିଲେ ଏମ୍ତି ଛଅ ମାସରେ ହବ। ଭଲ ମାନେ ଜୋରେ ହବ ଜୋର୍ ହବ ଏମ୍ତି ଅଳ୍ପ ଟିକେ ହବନି। ବୋହୁତ୍ ଦି ତିନ୍ ଦିନ୍ ପାଇଁ କାନ୍ଦି କନ୍ଦିବି ଶୋଇବି ଥିବି ତା ପରେ କମିଯିବ। ଆଗେ ଛୋଟ ବଳେ ମୁଁ ପୁରା ମାନେ ବ ଜର ହେଇଥିବ ମୁଁ ବୁଲିବି ଘର ସାରା। ମୁଁ ଶୋଏନା ଟୋଟାଲି। ଏବେ କେୟାଣି କଣ ହେଇଛି ଏମତି ସ୍କୁଲ ସରିଲା ପରଠୁ ମୁଁ ଏମତି ମାନ୍ଦାଳିଆ ହେଇ ଯାଇଛି ପୁରା।
ହଁ ମୋର ବି ସେଇଆ ମୋର ସ୍କୁଲ ପର ଠାରୁ ମୁଁ ଯେତେ ଆଗେ ଆକ୍ଟିଭ ଥିଲି ସବୁ କାମ ଭାମ ମାନେ ଗୋଟେ କାମ ଥିବ ମୋ ମମି କହିବେ ତୁ କରନା ସେ ଛୋଟ ଥିଲି ନବମ ଦଶମରେ ମୁଁ ବେଶୀ କିଛି କାମ କରୁନଥିଲି କିନ୍ତୁ ମତେ କାମ ଉରା ବହୁତ ଭଲ ଲାଗୁଥିଲା।
ସମ୍ ସେମ୍ ସେମ୍।
ସନ ରଖିଥିବେ ସେ ନିଜେ ମାଉସୀ କି ମୋ ମମି ମାଜିବା ପାଇଁ ମୁଁ ନେଇକି ଜବରଦସ୍ତି ମାଜିବି ଖାଲି। ମତେ ନୂଆ ନୂଆ ମାଜିବା ପାଇଁ ବହୁତ ଭଲ ଲାଗୁଥିଲା ଆ ହଁ ମୁଁ ବି ଜମା ସୁଏନା ଯେତେବେଳେ ଆମ ଘରେ କହିବେ ଆମେ ମାମୁ ଘର ଗଲେ କି ମାନେ ଶୋଇବାକୁ କହିବେ ମୁଁ ଜମା ଶୋଇବିନି ମୁଁ ମୋର ତେନ୍ତୁଡି ଖାଉଥିବି କିମ୍ବା ଗପୁଥିବି ଜମା ଟୋ ଟାଲ ମୋତେ ନିଦ ହିଁ ଆସିବନି ଯଦି କୋଉଦିନ କେମିତି ନିଦ ଆସିବ ତ ତାହେଲେ ମତେ ଚାରିଟା ବେଳେ ସେଦିନ ଜମା ବି ଭଲ ଲାଗ ଲାଗିବନି ରାତିରେ ଭଲ ଲାଗିବନି।
ସେଇ
କିନ୍ତୁ ମତେ ଏବେ ମୋ ଦେହ ଟିକେ ଭଲ ଅଛି କିନ୍ତୁ ଆଗେ ସବୁବେଳେ ମୋର ମାନେ ପେଟ ପ ମାନେ ଇଏ ଯୋଉ ଉଁ ପରିସ୍ରା ଇନଫେକ୍ସନ ହେଇଯିବ ଆଉ ପେଟ ପୋଡିବ କାରଣ ମୁଁ ବେଶୀ ପାଣି ଫାଣି ପିଏନି ଆଉ ଖାଦ୍ୟ ଯୋଉ ଅନା ବନା ଜିନିଷ ଖାଇଦିଏ ଆଉ ଗା ଜମା ଗାଧାଗାଧି କରେନି। ସେଇଥିପାଇଁ ମତେ ସବୁବେଳେ ଏସିଡିଟି ରୁ ମାନେ ଝାଡାବାନ୍ତି ହବ ତାପରେ ବା ଏ ପରିଶ୍ରା ଇନଫେକ୍ସନ ହବ ସବୁବେଳେ। ପାଣି ଫାଣି ପିଏନି ସେଥିପାଇଁ।
ଆଚ୍ଛା ଆଚ୍ଛା।
କିନ୍ତୁ ଏବେ ଏବେ ଆଉ ମତେ ଛୋଟବେେଳେ ଜମା ବି ଥଣ୍ଡା ଜର ହଉନଥିଲା। ଥଣ୍ଡା ଜର ବହୁତ ରେୟାର ଯଦି ଉଡା ଉଡି ଥଣ୍ଡା ଜର ଆସଥିବ ନହେଲେ ସେ ଯୋଉ ଝାଡା ବାନ୍ ବାନ୍ତି ହେଲା ତାପର ଠାରୁ ମତେ ମାନେ ଇଏ ହବ ଥଣ୍ଡା ଧରିବ ଆ ନହେଲେ ମତେ ଜମା ଥଣ୍ଡା ଧରିନି କିନ୍ତୁ ଏ ଦଶମ ପରଠାରୁ ସ୍କୁଲ ପରଠାରୁ ଖାଲି ମାନେ ଟିକିଏ ଯଷ୍ଟ ଇଏ ରେ ଖରା ଦିନରେ ବି ମତେ ଥଣ୍ଡା ଧରି ଦଉଚି।
ଆଛା।
ମୁଁ ଗୋଟେ ଅନଲାଇନ ରେ ପର୍ସ ଦେଖିଛି ବଢ଼ିଆ ଦେଖା ଯାଉଛି।
କଣ ପର୍ସ ଟେ
ହଁ ତମେ ଦେଖିବ ମୁଁ ତମକୁ ଫଟୋ ଦେଇଦେମି ତମେ ଦେଖିବ।
ହଁ ହଁ।
ଆଉ ତ ତମେ ମୋ ଭଉଣୀ ବାହାଘର ଦିନରେ ମେହେନ୍ଦୀ ଡ୍ରେସ କଣ ପିନ୍ଧିବ।
ହଁ ଗୋଟେ ଅଛି ମୁଁ ନେଇଥିଲି ସେମିତି ସେକୁ ପିନ୍ଧିବି।
ସେ ପାକିସ୍ତାାନୀ ସୂଟ ନା ଇଣ୍ଡିିୟନ ସୂଟ। ନା ସାଢି ତାଙ୍କ ଶାଢୀ ପିନ୍ଧୁ ନା ତମକୁ ବହୁତ ଭଲ ଲାଗିବ।
ଶାଢ଼ୀ ମୁଁ କ୍ୟାରି କରିପାରିବିନି ଏତେ ଟାଇମ୍ ମତେ ବଡ ଅ ଅବାଗିଆ ଲାଗେ।
ଆଚ୍ଛା। ତମେ ଇଏ ପିନ୍ଧିଲେ ଏ ଯୋଉ ଡ୍ରେସ୍ କୋଉ ଭଳିଆ ପାକିସ୍ତାନୀ ସୁଟ ଆଣିଛ ନା କଣ।
ହୁଁ।
ଥରେ ଆମ ଘରକୁ ଗ୍ରୀନ୍ କଲରର ପିନ୍ଧିକି ଆସିଥିଲ ସେଇଟା କି?
ନା ନା।
ଢୋଲା ଢୋଲା ହେଇ
ନା ନା ଏଟା ରିସେଣ୍ଟଟେଡ ହେଇଚି।
ଆଚ୍ଛା।
ଗ୍ରୀନ କଲର ତମର କିଛି ନାହିଁ ଡ୍ରେସ୍।
ହଁ ଥରେ ଆମ ଘରକୁ ଆସିଥିଲା ଗ୍ରୀନ୍ କଲର ପାକିସ୍ତାନୀ ପିନ୍ଧିକ ଆସଥିଲା ବହୁତ ଢୋଲା ଢୋଲା ଥିଲା।
ହେଁ ମୋର ଗ୍ରୀନ୍ କଲର୍ ତ କିଛି ଡ୍ରେସ୍ ନାହିଁ।
ହଁ